ଅ।
ମା ନମସ୍କାରେ।
ଏ ନମସ୍କାର। ଆଉ ଙ୍କ ଖିଆପିଆ ସଇଲାଣି?
ହଁ, ଖାଇଥିଲୁ ତ ସବୁ ଧିବରେ। ଖାଇ ଦେଇଥିଲୁ। ଏଇନା ଓଳିଆ ଓଳି କରୁଥିଲି ତ ସେଇଥିପାଇଁ କହିଲି ଟିକେ ପରେ କରିବି ଆଉ।
ଅଁ ହଁ ହଁ, ମୋର ସଇଲାଣି। ନା ସେତେବେଳେ ଲା ଲାଗିଲାନି କଲ୍ ଟା କଣ କଇଲେ କ ସବୁ କଲ୍ ନ ଲାଗିଲେ ପଇସା କଟିବ।
ଆଜ୍ଞା।। ନାଇଁ ନ ଲାଗିଲେ ନୁହଁ ଯଦି ନାଇଁ ନାଇଁ ସେମିତି ନାଇଁ ଯଦି ଆପଣ ମାନେ ମ ମତେ କରିଦେଇଥାନ୍ତେ ମୁଁ ଉଠେଇ ନଥାନ୍ତି ତାହେଲେ ସେମିତି କଟିବ।
ହଁ, ହଁ ଆ ମୁଁ ପା କରିଥିଲି ଉଠେଇଲେନି ସେତ ସେଇ ତମେ କଲା ଦଶ, ପନ୍ଦର ମିଣ୍ଟି ପରେ। ହୋଉ ଦଶ, ପନ୍ଦର ମିଣ୍ଟି ପରେ କି କେତେବେଳେ ମୁଁ ମେସେଜ କଲି ନିନା ମୁଁ କରୁଛି, ତମେ କହିଲ ହଁ।
ହଁ ନାଇଁ ମତେ ଟିକେ ପଚାରିକି କହିଥାନ୍ତ ନା କାହିଁକିନା ତମେ ଯୋଉ ସେତିକି ଅଳେ ମତେ ସ୍କ୍ରିିନସଟ ଟା ପଠେଇଲ। ହଉନି ଏଇ ଗୋଟା କ ଆସୁଚି ମୁଁ ତାପରେ କିହିଲି ନି କ୍ଲିକ୍ କର ବୋଲିକା।
ସେତିକିଅଳେ ଯଦି କହିଥାନ୍ତା ମୁଁ କରୁଚି ବୋଲିକା କହିଁକିନା ମୋର ଟିକେ ଓଳିଆ ଓଳି କାମ ଥିଲା ତ ମୁଁ ଆଉ ଓ ଏତେ ଲକ୍ଷ କରିନି ମୋତେ ବି ମେସେଜ ଆସିନି ଉପରେ ଆସଥିଲେ ମୁଁ ଓପନ୍ କରିଦେଇଥାନ୍ତି ସାଙ୍ଗେ ସାଙ୍ଗେ।
ଓହୋ ହଉ ଯା ହେଲା ହେଲା ଆଉ କୁଅ?
ହଁ, ଗୋଟେ ମାଇନ୍ସ ଥିଲା ତ?
ଦିଟା ହେଇ ଜାଇଚି ମୋର ଆଗୁରୁ ଗୋଟେ ସେ ଗୋଟେ ଝିଅଙ୍କ କତିକି କରଥିଲି। ସେ ଉ ଉଠେଇ ପାଇଲା ନେଇ ଅ ଲାଗିଲାନି ନେଟୱାର୍କ୍ ନ ଥିଲା ଏ ଆଉ ସେଇବା। ଆଉ ତମେ କଣ ଆଜି ଠାରୁ ଷ୍ଟାର୍ଟ କଲ ନା ଆଗୁରୁ କରିଚ?
ହଁ ନାଇଁ ନାଇଁ ଆଗରୁ ନାହିଁ ଆଜିଠୁ ହିଁ କରିଛି କାଲି ରାତିରେ ଆସିଥିଲା କିନ୍ତୁ ରାତିରେ ମୋର ନେଟୱାର୍କ ପ୍ରୋବ୍ଲେମ ହଉଛି। ତ ମୁଁ ଏଇ ଦିନ ବେଳେ ହିଁ କଥା ହେବି।
ମୋର ବି ଏଠି ସେମିତି ହେଇ ମୁଁ ପଦାକୁ ଆସିକି କଥା ହଉଛି।
ହୁଁ ଆଜି ବି ଟିକେ ମେଘୁଆ ପାଗ ସକାସୁ କଟି ଯାଉଛି ପରା ସେଇ ଗୋଟା ପ୍ରୋବ୍ଲେମ ହଁ ଅଧାରୁ ମାନେ ଦଶ ମିଣ୍ଟି ନହେଲେ ଯଦି କଟିଯିବ କଲ୍ ଟା ସିଏ ସେମିତି ପେମେଣ୍ଟ ହେରିକା କମେଇବେନି।
ହଁ, ହଁ, ସେଇ ତ।
ମୋର ସେମିତି ହେଇ ହେଇ କା ଦିଟା କଲ୍ ମାଇନସ୍। ହେଇଗଲା କାଲି ତ ଜାଣିକି ଜଣଙ୍କୁ ଲଗେଇ ଦେଇଥିଲି, ସିଏ ଟୋଟାଲି କନେକ୍ଟ ହେଲାନି।
ଅ, ହଁ, ସେଇଟା ଆଉ?
ଉଁ, ହଁ, ହଉ ଆପଣ ତ ମତେ ଏଇ ଥରକ ଫାଷ୍ଟ କଲେ ବୋଧେ ଫାଷ୍ଟ କଲ ଆହୁରି ଚାରିଟା ଅଛି ଆପଣ କାଲି ବି ଚାହିଁଲେ କରିପାରିବେ।
ହଁ, ହଁ, ହଁ, କରିଦବା ଆଉ।
ନାଁ ମୋର ମୁଁ ବି ସେଇ ଗୋଟିଏ କରିଛି ମୁଁ ଆଉ
ହଁ, ହଁ, ହଁ, ହଁ, ହଁ। ହଁ ନାଁ ମ ବର୍ଷା ବର୍ଷି ହଉଛି ସେଠି ତମର?
ହଁ ଏଇନା ଟିକେ ଟିକେ ହଉଥିଲା କିନ୍ତୁ ସକାଳୁ ରାତିରୁ ଜୋରରେ ହଉଥିଲା ତିନିଟା ରାତିରୁ।
ଅ ନା ଆମର ଏଠି ପ୍ରବଳ ବର୍ଷା ହଉଥିଲା।
ଆଜ୍ଞା ଏବେ ହଉଥିଲା, ଓହୋ।
ଓହୋ। ଆଉ?
ଆଉ ସମସ୍ତଙ୍କ ଦେହ ଭଲ ଅଛିଟି?
କଣ କହିଲ?
ମୁଁ କହିଲି ଆପଣଙ୍କ ଦେହ ହରିଆ ସବୁ ଭଲ ଅଛି ଟି?
ହଁ ଭଲ ଅଛି।
ହଁ ଆଉ କଣ ଖାଇଥିଲେ?
ଏ ମାଛ, ଭାତ ଆଜି ବୁଧବାରେ ଖିଆ ହେଇଚି ଆଉ।
ହଁ ମାଛ କୋଉଥିରେ ରାନ୍ଧିଥିଲେ ଚୁଲିରେ ନା ଗ୍ୟାସ୍ ରେ? ଆଛା, ଚୁଲିରେ କରନ୍ତନି?
ହଁ ଚୁଲିରେ ହୁଏ, ଚୁଲିରେ ଭାତ ହୁଏ।
ଆଛା ମାନେ ଟେଷ୍ଟ ଟା କୋଉଥିରେ ଆସ
ଚୁଲିରେ, ଚୁଲିରେ, ଚୁଲିରେ ନା। ଚୁଲିରେ ଟେଷ୍ଟ ଅଧିକ ଆସିବ ତାପରେ ବହୁତ୍ ଶୀଘ୍ର ବି ହବ। ସବୁ ଚୁଲିରେ ହିଁ, ଚୁଲି ହାତ ଏଇ ଯୋଉ ଶିଳ ବଟା
ଆଜ୍ଞା ଆଜ୍ଞା।
ସେଥିରେ ଭଲ ଟେଷ୍ଟ ଆସେ ନା ହଁ। ଆଉ ତମର ତ ଏଠି ଚୁଲି ଫୁଲି ନଥିବ?
ହଁ ଅଛି ନା ଅଛି, ଆମର କରୁଛୁ ଚୁଲିରେ।
ଚୁଲିରେ ଭାତ?
ଚୁଲିରେ ଭାତ କରୁଛୁ, ତରକାରୀ ବେଳେ ବେଳେ କର୍ ଦଉଛୁ, ଯେତେବେଳେ ଇଛା ହଉଛି ଆଉ ବେଶୀ ଟିକେ ଗରମ ହେଲେ ଗ୍ୟାସ୍ ରେ କରିବାକୁ ପଡୁଛି ଆଉ। ନହେଲେ ଥଣ୍ଡା ଲାଗିଲେ ଚୁଲିରେ ଟିକେ ବସିକି କଲେ ଚଳିବ, ଚୁଲିରେ ବି କଲେ ଟିକେ ଭଲ୍ ଲାଗେ।
ଭଲ୍ ଲାଗେ ହୁଁ ତାପରେ ଶୀଘ୍ର ବି ହେଇଯାଏ ଚୁଲିରେ ଚୁଲି ତି ଲଗେଇଥିବ ଭା
ତାପରେ ଭାତ ବି ଗ୍ୟାସ୍ ରେ କେତେ କରିବ, ଭାତ ଗ୍ୟାସ୍ ବି ବେଶି ସରିବ।
ହୁଁ ହୁଁ।
ଚୁଲିଟା ହିଁ କହିବାକୁ ଗଲେ ପୂରା ପୂରି ଠିକ୍।
ସେଇ ତା ହଁ। ସେଇ ବା ମୁଁ ଯେତେବେଳେ ଚୁଲି ଲଗେଇଥାଏ ଆଉ ଗ୍ୟାସ୍ କତିକି ଯାଏନା।
ହଁ ଚୁଲି ଲାଗିଥବ ସେଇଠି କରିଦବାକୁ ଇଛା ହବ।
ସବୁ ସେଇଠି ସେଇଠି କରିଦିଏ।
ଆଜ୍ଞା।
ହୁଁ ଆଉ ଆମ ଝିଅ କତିକି ଆଉ କରିନା ଆମ ଝିଅ ପାଖକୁ ଆଉ କରିନା ଫୋନ୍?
ମୁଁ ତାଙ୍କୁ ମେସେଜ୍ କରିଥିଲି ବଟ୍ ସେ ରିପ୍ଲାଏ ଦେଇନାହାନ୍ତି ଡାଟା ଅନ୍ ବି କର୍ ନାହାନ୍ତି ବୋଧେ ଆସ
ଉଁ ହଁ ହଁ ସେି ମେଡିକାଲରେ ଅଛି ତ? ହଁ ସେ ଯାଇଛି ମେଡିକାଲ ଯାଇଛି ମେଡିକାଲରେ ଅଛି ମୁଁ ବି କରିନି ତା କତିକି।
ନାଇଁ ମୁଁ ଖାଲି ମେସେଜ୍ କରିଥିଲି ମୁଁ ଏଲି ଆଉ ଉଁ ମେମ୍ ଙ୍କ ସାଥିରେ କ ଥା ହେଇ ବହୁତ୍ ଭଲ୍ ଲାଗିଲା ଖୁସି ଲାଗିଲା ସେ କଲା ଅ ହଉ ଠିକ୍ ଅଛି।
ହଁ ହଁ। ସେୟା ପ୍ରବଳ ଗରମ ଏବେ ହଉଛି ଏଠି।
ହଁ ଏବେ ଟିକେ ଥଣ୍ଡା ଲାଗୁଚି ଆଉ ବର୍ଷା ହବାରୁ।
ଏଠି ଥଣ୍ଡା ନାହିଁ।
ଆଉ ଗରମ ହଉଚି ଖରା ହଉଥିଲା କି ଆଜି?
ହଁ ଏଠି ପ୍ରବଳ ଗରମ ପଦାରେ ଠିଆ ହେଇସି ନା।
ହୁଁ।
ହୁଁ ହୁଁ କାଉଁଳେଇ ଦେଇଛି ତଥାପି ଗରମ ଲାଗୁଛି।
ଆଚ୍ଛା।
ଆଉ ଆପଣଙ୍କର କଣ ସବୁ ବାଇରେ ଲଗେଇଛନ୍ତି?
ଆମର ଜହ୍ନି କାକୁଡି ଆଉ ଖଡା ଶାଗ ହଁ ହଁ ଖଡା ଶାଗ ବୁଣା ହେଇଛି। ଆଁ
ଆ ଫୁଲ ଗଛ ହରିକା ଲଗେଇ ନାହାନ୍ତି?
ନାଇଁ ଆମର କରନ୍ତିନି ଆଗେ କରୁଥିଲେ ଏବେ ଆଉ ସେ ଆଖୁ ପାଖୁ କରୁ ନାହାନ୍ତି। ଏବେ ତ ଫସଲ ସବୁ ପ୍ରକାର ଧାନ ବାଦାମ ଏଇ ସବୁ ହଉ ଛି ଓ ହୋ ଫୁଲ କଥା କହିଲେ ମତେ ଆଖ ଖୁ କଥା ଶୁଭିଲା।
ନା ଆଖୁ କଥା
ହଁ ହଁ ଫୁଲ ଆମର ମନ୍ଦାର ଅଛି ଆଉ ଟଗର ଫୁଲ ଅଛି।
ଆଜ୍ଞା
ଏ ବାଡିରେ ସବୁ ଲଗା ହେଇଚି।
ଆଜ୍ଞା
ହୁଁ ଆଉ ଆମର ବାଡିରେ ବି ଟ୍ୟାପ୍ ଅଛି ଯାହା ପାଇବ ସବୁ ପନି ପରିବା କରିବା ପାଇଁ ଭଲ ଅଛି। ହେଲେ କଣ ହେଲା ଆମର ଗାଡି ଟ୍ରାକ୍ଟର ଟା ଉଁ ଯିବା ଆସିବା କରୁଛି ନା। ସେଥିପାଇଁ କୌଣସି ପନିପରିବା ଏଠି ଲଗେଇ ହଉଦି ତଥାପି ଗୋଟେ ସାଇଟ ରେ ଟିକେ ଲଗେଇଚନ୍ତି। ଆଉ
ହଁ ସେତିକି ତ ବହୁତ।
ସେଇତ ଆଉ ତ ଜା ସବୁ ବିଲରେ ଲଗା ହେଇଚି। ଆଉ
ଆଜ୍ଞା
ହଁ ଆଉ ତମ ହଜବେଣ୍ଡ କଣ କରନ୍ତି?
ସେ ଭୁବନେଶ୍ଵର ରେ ଅଛନ୍ତି।
ଉଁ ହୁଁ ହୁଁ ତ ଦି ଭାଇ ବା।
ଆଜ୍ଞା
ସାନ ଦିଅ ପଢୁଚନ୍ତି ନା କଁ?
ହଁ ପଢା ସରିଛି ଏବେ ଜବ ହରିଆ ଖୋଜୁଛନ୍ତି ଯଦି ମିଳିଲା ଯିବେ ଆଉ।
ଉଁ ହୁଁ ଶାଶୁ ଶ୍ୱଶୁର ନା?
ଆଜ୍ଞା ନାଇଁ ନାହାନ୍ତି।
ହୁଁ ଆଉ ଏବେ ଫେରେ ରାତି ପାଇଁ ରୋଷେଇ ଆରମ୍ଭ
ରୋଷେଇ ନାହିଁ ଏଇନା ଉଁ ମୋର ଯାଇକି ରାତି ଆଟ୍ ଟା ସାଢେ ଆଡେ ଆଟ୍ଟା ହେଲେ ଯାଇକି ଯାହା କରିବୁ।
ଉଁ ହୁଁ ରୁଟି।
ହଁ ସେମତି ଖାଉ ଆଉ ଭାତ ହରିଆ ଖାଇ ଦଉ ଆଉ।
ଉଁ ହୁଁ ଭାତ ସକାଳୁ ବି ପଖାଳ ଖିଆ ହୁଏ ରନ୍ଧା ହଉଥିବ ଆଉ।
ହଁ ପଖାଳ ସକାଳୁ ରନ୍ଧା ହୋଉନି। ସେଇ ଡେରିକି ଦି ପହରକୁ ଗରମ ଭାତ ହଉଛୁ।
ହଁ ହଁ ନା ମ ଏବେ ଏଇ ରାତି କିି ପଖାଳ ନା ସକାଳକୁ ପଖାଳ ପାଇଁ ରାତି ରେ ରନ୍ଧା ହୋଉଥିବ ନା ରୋଷେଇ ହୋଉଥିବ ଭାତ।
ଏଁ ଦିହି ପରେ ଯୋଉ ଭାତ କରୁଚୁ ସେଇଆକୁ ହେଇଯାଉଚି।
ଓ ହୋ ଏକାଥରେ ରୋଷେଇ କରିଦଉଛ ଆଉ?
ଆଜ୍ଞା ଭାତ ଟା ହାଲି ହେଇଯାଉଚି ‌। ଆଉ ସବୁ ଯୋଉ ତରକାରୀ ହଉ ଭଜା ଭଜି ହଉ ସିଏ କରୁଚୁ ତିନି ଥର ଲେହାଁ କରୁଚୁ ତାକୁ।
ହେଁ ହେଁ
ତାପରେ ଅଳପ ଲୋକ ତ ଆଉ ଅଧିକ କରିବୁ କାଇଁ ବଳିବ। ପୁଣି ତାକୁ ଫୋପାଡିବ ଅଳପ ଅଳପ କରିକି ଖାଇବ ଭଲ।
ଏ ହଁ ସିଏ ବି ସେଇ।
ତାପରେ ଏବେ ଥଣ୍ଡା ପାଗ ହେଲେଇ ଯେ ଏଇବନି
ଏନ୍ତି ଆଉ।
ଆଁ ଭଲ ସବୁ ଆଉ। ହୁଁ ଆଉ କଣ କଇବା ସବୁ? ହିଁ ହିଁ ଯେମିତି ହେଲେ ଦଶ ମିଣ୍ଟି କଟେଇଆକୁ ପଡିବ।
ଆଜ୍ଞା।
ଆଉ ଆଉ
ହଁ ଅଛି ଆମର ଆହୁରି ଦି ତିନି ମିଣ୍ଟି ଅଛି ଦି ମିନିଟି ଅଛି।
ନାଇ ମ ପୁରୀ କେତେ ବାଟ ତମ ଘର କତିରୁ?
ପୁରୀ ଆମର ଉଁ ଆମର ଏଠୁ ହବ ଯାହା ହେଲେ ହେଇ
ହୁଁ ତଥାପି ତମେ ଯା ନା ହଁ ପୁରୀ ଯା ନା ଏଇ ଯୋଉ ଗୁଣ୍ଡିଚା ବାହୁଡାରେ ଗୁଣ୍ଡିଚା ବାଉଡାରେ ଯା ନା ପୁରୀ?
ନାଇଁ ମୁଁ ଯାଇନି ଯେତିକି ଯାଇଥିଲି ସେଇ ମ୍ୟାରେଜ ପୂର୍ବରୁ ଯାଇ ଥିଲି ଆଉ ଏବେ ଯିବାକୁ ନାହିଁ।
କୁହନ୍ତିନି ପାଖ ଲୋକ ଗାଡି ଫେଲେ। ସେଇ ଭଳିଆ ହେ ହେ ହେ ଠିକି। ଏ ହଁ ବା। ଆଉ ସବୁଆଡୁ ଦୂରୁ ଦୂରୁରୁ ଲୋକ ଆସିବେ କିନ୍ତୁ ପାଖ ଲୋକ ଯାଇପାରିବେନି।
ହଁ ବୋହୁତ ଦୂରରୁ ବୋହୁତ ଆଡୁ ଆସୁଛନ୍ତି ସବୁ।
ଆ ହଁ ପ୍ରବଳ ଭିଡ ତ ହଉଚି ପୁରୀରେ ସବୁବେଳେ।
ତ ଆମକୁ ତ ସେମିତି ସୁଯୋଗ ମିଳୁନି ତ କଥାରେ ଅଛି ଜଗାର ଡୋରି ନ ଲାଗିଲେ ଆମେ କିଛି କରିପାରିବାନି।
କେଇ ଯାଇପାରିବେନି।
ସେଇଆ ତମେ କହୁଥବ ଯିବ ବୋଲି ଇନ୍ତୁ କିଛି ଅସୁବିଧା ହବ ଗୋଟେ କି ତମେ ଯାଇପାରିବନି।
ସେଇ ବା ଟଙ୍କା ପୁଳା ପକେଟରେ ଥିବ
ଆଜ୍ଞା ଆଜ୍ଞା ସେଇଟା ସତ କଥା ଯେତେ ଧନୀ ହେଇଥାଉ କି ଯେତେ ଗ
ଯା ହେଇଥାଉ।
ଟଙ୍କା ପୁଳା ନଥିଲେ ସେ ଯାଇ ହବନି।
ଆଜ୍ଞା।
ସେଇତ ରାତାରାତି ଆମେରିକରୁ ଲୋକ ପଳେଇ ଆସିଲେ।
ହଁ ହଁ ସେଇଟା ଠିକ୍ କଥା ସେଇଟା ଠିକ୍ କଥା ତ।
ଆମେ ଓଡିଶା ଲୋକ ଯାଇପାଇଲେନି।
ଆଜ୍ଞା ତ ଆମର ହଉ ଆମର ତୀର୍ଥ ସ୍ଥାନ ସେଇଟା ମାନେ ଧାମରେ ଗଣା ହଉଛି। ଏ ଆମର ଓଡିଶାର ଏନ୍ତି ତ ବୋହୁତ ଆଡୁ ଆସୁଛନ୍ତି ସେଥିପାଇଁ ଆଉ।
ହଁ ହଁ ଆ ବ ସେଇବା। ଆମୁକୁ ତ କାଳିଆ ଡୋରି ଟାଣିନି ଆଉ କେବେ ଟାଣୁ ସେ
ଆଜ୍ଞା ସେଇଆ ଆପଣ ଯେତେ ଯିବାକୁ ଚାହିଁବେ ପୁରୀ ସେପୁଟୁ କେମତି କଣ ଯିବେ?
ଆମର ସେପଟେ ଭୁବନେଶ୍ଵର ଦେଇକି କୁଆଖିଆ ଚଣ୍ଡିଖୋଲ ତାପରେ ଭୁବନେଶ୍ୱର ଦେ ଏ ଟ୍ରେନରେ ଏପଟେ ହଁ ଯାଇ ହବ। ଆଉ ବସରେ ବି ଯାଉ। ବସରେ ଭୁବନେଶ୍ୱର ହଁ ହଁ ହଁ। ଆମେ ଯାଇଥି
ବସରେ ଫାଷ୍ଟ ଭୁବନେଶ୍ଵର ଆସିବ ନା।
ହଁ କୁଆଖିଆ ଦେଇ ଚଣ୍ଡିଖୋଲ ଭୁବ କ କଟକ ଭୁବନେଶ୍ଵର ସେଇପଟ ଲାଇନ୍ ଆଉ ଏପଟେ ବି ସୁଧା ଆମେ ଯାଇଥିଲୁ ଥରେ।
ଆଜ୍ଞା।
ହୁଁ ହୁଁ ଟ୍ରେନରେ ଆମେ ତ ଯାଇଥିଲୁ ଦି ତିନି ବର୍ଷ ତଳେ ସବୁ ଛୁଆ ଏଇ ରଜରେ ମଝି ରଜ ଦିନ ଯାଇଥି
ଆଜ୍ଞା ଆ
ଏ ଟ୍ରେନରେ ସିଧା ପଳେଇଲୁ ଭୁବନେଶ୍ୱର ଭୁବନେଶ୍ୱରରୁୁ ଫେରେ ପୁରୀ। ଯୋଉ ଭିଡ ବାପାରେ ବାବା। ହଁ ମୋ ପୁଅ ପୁରା ଅଣକାଇଦି ହେଇଗଲା।
ହଁ।
ମାନେ ଏତେ ଭିଡରେ ମୁଁ ତାକୁ ପୁରଇଦେନି ମତେ ଏତେ ଡର ମାଇଲା ମୁଁ କହିଲିଛୁଆ କଣ ହବ? ଏତେ ଭିଡ ଭିଡକୁ ଯୋଉ ଗୁଳୁଗୁଳି ଗରମ।
ପିଲା ଦିନେ ମୁଁ ବି ହଜି ଯାଇଥିଲି।
ପୁରୀରେ
ଆଜ୍ଞା ଆମ ବାବାହାରିକା ଖୋଜିକି ଆଣିଲେ। ମାନେ ମତେ ଆଉ ଗୋଟେ ଲୋକଟେ ନେଇଯାଇଥିଲା ପୁରା। ଆଜ୍ଞା ନେଇ ଯାଇଥିଲେ ଯେ ଆମ ବାବା ହେରିକା ଖୋଜିକି ପାଇଗଲେ ଆଉ ନହେଲେ ଯଦି ନ ପାଇଥାନ୍ତେ ସିଏ ନେଇକି ପଳେଇଥାନ୍ତା। ଛୋଟଟା ହେଇଥିଲି ମାନେ ପାଞ୍ଚ ଛଅ ବର୍ଷର ହେଇଥିଲି ମ।
ହଁ ହଁ ହଁ ହ ଆ ସେଇ ବା। ପ୍ରବଳ ଗରମକୁ ମାନେ ଲୋକ ପ୍ରବଳ।
ଆଜ୍ଞା।
ହଁ ସେ ଗୋଟେ ଦିନ ରହିଲି। ନାଇଁ ନାଇଁ ରାତିରେ ପଅଁଞ୍ଚିଲୁ ତା ପର ଦିନ ସଖାଳୁ ଅ ଠାକୁରଙ୍କ ଦର୍ଶନ କଲା ବେଳକୁ ବାରଟା ଗୋଟେ ହେଇଗଲା। ତାପରେ ଆସିକି ଖାଇ ପିଇକି ବାହାରିକି ଏକାଥରେକେ ପଳେଇ ଆସିଲୁ ଘରକୁ ଆଉ
ଲୋକ ତ ଅଛନ୍ତି ମାନେ